ହ୍ୟାଲୋ।
ହ
ହ୍ୟାଲୋ ମଉସା ନମସ୍କାରେ।
ନମସ୍କାରେ। ଆଉ କଣ କରୁଚୁ ରେ?
ଏଇ ବର୍ଷ ଟା ଏଇନା ପକେଇଲା କସିକି ଜୋରରେ।
ଏଇନା ବର୍ଷା ହେଲା ପ୍ଲାଣ୍ଟ ଆଡେ?
ହଁ।
ହଁ ଆମ ଆଡେ ହେଇଥିଲା ତିନିଟା ବେଳକୁ ତିନିଟା ରୁ ଚାରିଟା ଘଣ୍ଟେ କାଳ ବର୍ଷା ହେଇଛି ଆଉ। ଆଉ ବର୍ଷା ହେଲା ଯାହୋଉ ଏଇ ଯୋଉ ସବୁ ତଳି ଫଳି ପକେଇବେ ଆଉ ଅନେଇଥିଲେ ଚାଷୀ ଆଉ ତଳିଆ ପକେଇବା ପାଇଁ ବର୍ଷା ହଉନି ବର୍ଷା ହଉନି ଆ ମାଟି ଟା ଟିକେ ଓଦା ନହେଲେ ତଳା ପକେଇ ପାରିବେନି ଲାଗିବ ଯେ ଗଛ ହବନି ମରୁ ଗଜା ମରୁଡି ହେଇଯିବ। କିନ୍ତୁ ଏଥିର ଆମ ଝିଅ ତ କହିଲା ବାପା ଜୋର ରେ ବର୍ଷା ହେଇଚି।
ଏଇନାହେପଟେ ହେଇନଥିଲା ଏଇ ସାଙ୍ଗେ ସାଙ୍ଗେ ପକେଇଲା ପୁରା କଚା ବସା ପକଉଚି।
ଆଜି ମୁଁ ଗୋଟେ ଜାଗାକୁ ଯାଇଥିନି ବୁଲିବାକୁ।
ହଁ।
ଏଟା ହଉଛି ବାଲିମେଳା ଡି୍ୟାାମଟେ
ହଁ।
ଆଉ ଏଇ ଜାଗାରୁୁ ଏଟା ଶହେ କୋଡିଏ କିଲୋମିଟର
ହଁ।
ଯାୟ ପୁରୁ ଆଉ ସେ ଡ଼୍ୟାମ ଦେଖିନି ବହୁତ ବଡ ଡ୍ୟାମ। ଆଉ ଏଟା ଇଲେକ୍ଟ୍ରିକ ବି ବାହାରୁିଛି। ଆଉ ପାଣି ବି ଦଉଛି ଚାଷୀ କି।
ତ ଡ୍ୟାାମଟେ କି?
ହଁ।
ନା ହଦ ଟାଇପ ର ବଡ଼ଟେ।
ନା ଏଟା ଡିୟାମ ଟା ବଡ ବହୁତ ପାଣି ରଖିଛି
ହଁ।
ଟର୍ରବାଇନ ଦ୍ଵାରା ଇଲେକ୍ଟ୍ରି ଭାରିଛି। ଏଟା ଆନ୍ଧ୍ର ବର୍ଡର ଟା ଆଉ ସେଠି ପହଞ୍ଚିନି ଏଠୁ ଭୋରୁ ଗନୁ ସେଠି ପହଞ୍ଚିନି ହ ହଉଛି ତିନିଟା ଳେ
ହଁ।
ଠି ଗୋଟେ ଲଜରେ ରହିନୁ
ହଁ।
ବୁଲି ବୁଲାକିନି ସନ୍ଧ୍ୟା ବେଳକୁ ରହିନୁ ତାପରେ ସ ଖାଳୁ ଆଜି ଆସିନୁ ବୁଲିବୁ ଲା କି ଆଠଟାରେ। ଏଠି ପହଞ୍ଚିନୁ ଦୁଇଟାରେ ଆଉ
ଆନ୍ଧ୍ରରେ?
ନା ଏଟା ଓଡିଶା।
ଓଡିଶା ଅ ହଁ।
ସେ ଡ୍ୟାମ୍ ଟା ହେଇଛି ଆନ୍ଧ୍ରଟା ଆଉ ରହୁଛି ପନ୍ଦର କିଲୋମିଟର ଆଉ ଆନ୍ଧ୍ର ର କିଛି ଜାଗା ବି ଏ ପାଣି ମାଡୁଚି ଅଳ୍ପ ଜାଗା ମାନେ ଷ୍ଟକ ପାଣି ରହୁଛି। ଆଉ ଓଡ଼ିଶା ସମୁଦାୟ ପାଣିଟା ୟୁଜ୍ କରିଛି ଆଉ
ଆଜି ମଉସା ମତେ ଜଣେ କାନପୁରେ କହିଲେ
ହଁ।
ଫୋନ କରିକି କହୁଛନ୍ତି ମାନେ ଜଣେ ହଉଛି ହାଇଦ୍ରାବାଦ ରେ କିଏ ଗଟେ ଜଣେ କାନପୁରରେ ରହୁଛି।
ହୁଁ।
ରହୁଛି ହଉଛି କାଳେ ମୋ ଡାଡିଙ୍କ ହଉଛି ସେ ଦେଖିଥିଲେ ମତେ କହୁଛନ୍ତି ହଉଛି ଚାଲେ ହଉଛି ଦେଖିକି ଆସିବୁ।
ଓୁ
କହୁଛ କୋଉଠି ରହୁଛନ୍ତି କ ମତେ କହୁଛନ୍ତି କୋଉଠି ଅଛି। କହୁଛନ୍ତି ହଁ। ମାନେ ମୁଁ ତାଙ୍କ ମୁଁ ତାଙ୍କୁ ଚିହ୍ନି ନାହିଁ ମାନେ ମାନେ ଆଉ ମୁ ଜଣ ଏ ଯୋଉ ମୁଁ ଆଗରୁ ଯାହା ସାଙ୍ଗରେ ପ୍ଲାଣ୍ଟ ଆସେନି ନା ଦି ଜଣ ଜଣ ଶିବୁନୁ ଆସି ନଥିଲା ଆମେ ଯୋଉ ଦି ଜଣ ସାଙ୍ଗ ହେଇକି ଆସୁ ଯାଉଛନ୍ତିତା।
ହୁଁ
ଆ ସିଏ ହଉଛି ତାଙ୍କ ଗତିରେ କହିଥିଲେ ସିଏ ମତେ ହେଲା ଆଜି କହିଲେ।
ହଁ
କହିଲେ କୋଉଠି କଣ ରହୁଛି ଦେ ଦେଖେଇଦମୁୁ। ସେ କହୁଛନ୍ତି ହଁ ମୁଁ କହୁଛନ୍ତି କହୁଛନ୍ତି ହଁ ତମ ସାଙ୍ଗରେ ଯିମୁ କହୁଛନ୍ତି।
ହୁଁ ଗନେ ଆଉ ସିଏ କଣ ଆସିବାର ଚାନ୍ସ ନାହିଁ। ଆ ତଥାପି ଯଦି କହୁଛନ୍ତି ଯା।
ଦେଖା ଆଜି ଗନେ ଦେଖିବା ତାଙ୍କ ସାଙ୍ଗରେ କଥା ହେମି ତାଙ୍କ ଘରକୁ ଯାଇକି। ମ ମତେ ମତେ କହୁଥିଲେ ଆସେ କଥା ହବା ବୋଲିକି।
ତୁ କଥାହ ତ ମମିକି ଡାକି ଡାକି ତାଙ୍କ ଘରଦିକି ତୋ ମମି ବି କଥା ହବ। ଯଦି ହବ ଯିବ। ପଇସା ଖର୍ଚ୍ଚ ହବାର କିଛି ନାହିଁ ଦେଖିବା ଦେଖିକି ତ ଆସିବ।
ହଁ
ସିଏ ଆସନ୍ତୁ ନ ଆସନ୍ତୁ।
ତା ହଉଛି ଗୋଟେ ଜାଣିଲେ କି କଣ ମୁ ତାଙ୍କୁ କହିଲି ତମେ ମତେ ଗୋଟେ ବର୍ତ୍ତମାନେ ଯୋଉ ଭିଡିଓ କଲ କରିକି କି ଫଟୋ ଉଠେଇକି ବଟୁଅ ମୁଁ ଜାଣିବି ତ ବିଶ୍ଵାସ ହେଲା ତାପରେ ଯାଇକି ମୁଁ ହଉଛି ଯିବି। ସିଏ କହୁଛନ୍ତି ମୁଁ ଯାଇକି ଭିଡିଓ କଲ କରିବି କେତେବେଳେ ତୁ ମୋ ସାଙ୍ଗରେ ଯିବୁ କେତେବେଳେ ଏମିତି କ କହୁଛନ୍ତି।
ଓହ ସିଏ ସେଇଠି ରହୁଛନ୍ତି ସେ ଲୋକ।
ହଁ ବା ସିଏ ତାଙ୍କର କାଳେ ପିଲାଦିନଠୁ ରହନ୍ତି ସେଇଠି। ସେ ସେ ହାଇଦ୍ରାବାଦ ରେ ହଁ
ହଁ ସିଏ ବି ସେ ପିଲାଦିନରୁ ରହୁନାହାନ୍ତି ତୋ ବାପା
ହଁ
ଏଇଟା କୋଉଠି ଆନ୍ଧ୍ର?
ହାଇଦ୍ରାବାଦେ।
ହାଇଦ୍ରାବାଦ ହଁ ସେ ଆନ୍ଧ୍ରର ହାଇଦ୍ରାବାଦ ଆଉ ରାଜଧାନୀ ଟା ଆଉ।
ହଁ
ହାଇଦ୍ରାବାଦ ଟା ତାଙ୍କର ସେଣ୍ଟର ସହର ଟା ଆମର ଯେମିତି ଓଡ଼ିଶା ର ଭୁବନ ର ଆନ୍ଧ୍ରର ହାଇଦ୍ରାବାଦ ଆଉ।
ହଁ ରାଜଧାନୀ ତାଙ୍କର ହେଇଟା।
ହଁ
କହୁଥିଲେ ଆମର ହଉଛି ଟୋଟାଲି ପ୍ଲାଣ୍ଟରେ ଛୁଟି ନାହିଁ।
ହଁ
ଟୋଟାଲି ଛୁଟି ନାହିଁ ମେ ତ ଛୁଟି କରିବି ମାନେ ପିଲା ଆସିଲା ମାନେ ସିଏ ହଉଛି ମାନେ ଆ ନ ଆସିନେ ସେମାନେ କଣ କରିବେ ତାଙ୍କୁ ସିନା କାମ କହିଲେ ସିନା ସିଏ କରିବେ।
ହୁଁ ତାପରେ ସୁପରଭାଇଜର ହେଲା ମାନେ ଛୁଟି ବିଶେଷ ମିଳିବନି।
ଟୋଟାଲି ଛୁଟି ନାହିଁ।
ଆଉ ଉ ସିଏ ୱାର୍କର ଯୋଉମାନେ ଅଛନ୍ତି। କର୍ମୀ ବା ଲେବର ସେମାନଙ୍କର ଦିନେ ଦି ଦିନ ଛୁଟି ହେଲେ କିଛି ନାହିଁ।
ହଁ। ମେନ୍ କଥା ହଉଚି ଆଜି ମାନେ ଫାଷ୍ଟ ଆସିନେ ପିଲାଙ୍କୁ ପରମିଟ କରିବାକୁ ପଡିବ ମାନେ ସବୁ ପିଲା କାମ ଆସୁଛନ୍ତି ବୋଲି ତାଙ୍କର ଏଣ୍ଟ ଏଣ୍ଟ୍ରି କରିବାକୁ ପଡିବ।
ହୁଁ।
ଏଣ୍ଟ୍ରି କରିକି ମାନେ ଯିଏ ଜିନ୍ଦଲ ଯିଏ ହେଡ ତାଙ୍କ କତୁରୁ ସାଇନ କରେଇବାକୁ ପଡିବ। ତାଙ୍କ କତୁରୁ ପୁଣି କାମ ଆଣିକି ପିଲାଙ୍କୁ ଦେବି ପା ପିଲାଙ୍କୁ କହିବାକୁ ପଡିବ ନ ଆସ ନ ଆସିନେ ନ ଆଇନେ ହବନି ସେ କାମ।
ହୁଁ।
ପୁଣି ଡେଲି ପୁଣି ତାଙ୍କୁ ହଉଛି ଗୋଟେ ମିଟିଂ କରିବାକୁ ପଡିବ ଏମିତି କାମ କରିବ ସେ ଏମିତି କାମ କରିବ ଏମିତି ସେଫ୍ଟିର କରିବ ଏମିତି ଏୟା କରିବ। ଏମିତି ବେଲ୍ଟ ଲଗେଇକି ଉପର କୁ ଚଢିବ। ସେଫ୍ଟି ବାଲା ଆମ କମ୍ପାନୀ ଲ ନା
ଏମ୍ପଲାଇ ବୁଲୁଥିବେ ପ୍ଲାଣ୍ଟ ରେ।
ସେ ସେଫ୍ଟି ବାଲା ହଉଚି ଆମ ସାଇଟ ରେ ନାହାନ୍ତି।
ହ।
ମାନେ ଜିନ୍ଦଲ କମ୍ପାନୀଲେ ଅଛନ୍ତି ସେମାନେ ଆସିକି ଆମକୁ ମୋ ଟ୍ରେନିଂ ଦଉଚନ୍ତି କିନ୍ତୁ ଆମ ଭେଣ୍ଡର ରଖି ନାଇଁ ସେପ୍ଟି ବାଲା।
ହୁଁ ହୁଁ ଓ ତମର ସେଫ୍ଟି ବାଲା ନାହାନ୍ତି କମ୍ପାନୀରେ ଅଛନ୍ତି।
କମ୍ପାନୀ ଲେ ଅଛନ୍ତି ସିଏ ଯେତେବେଳେ ଆସିବେ ଯୋଉଠୀ ଅନସେପ ରେ ଯିଏ କାମ କରୁ ଥିବେ ତାଙ୍କ ଗେଟ ପାସେ ଫଟୋ ଉଠେଇକି ନବ ତାଙ୍କୁ ଦି ତିନି ଦିନ ବସେଇଦବ ଏୟା କରିବେ।
ହଁ ସିଏ ଧରିବ।
ସେୟା ତାଙ୍କୁ ଡେଲି
ଆଉ କୋଉଠି ଖାଉଛ ମିଲ୍ ନେଇଯାଉ ଛ ନା ନା ଖାଉଛ ହୋଟେଲେ ଫୋଟେଲେରେ।
ଏରା ହଉଛି ଏଠି କ୍ୟାଣ୍ଟିନରେ ଖାଉଚନ୍ତି ଏଠି କ୍ୟାଣ୍ଟିନ ଏତେ ଭଲ ଖାଇବା ନୁହଁ।
ହୁଁ।
ଭଲ ଖାଇବା କଣ ଖାଇବା ଯୋଉ ଖାଦ୍ୟ ହେନେ ଗୋଟେ ଦେଲେ ଖାଇଦେଲୁ କି କିଛି ଅସୁବିଧା ନାହିଁ ଚାରି ପାଞ୍ଚ ପ୍ରକାର ଏନେ ବାହାର ଖାଦ୍ୟ ବାହାର ଖାଦ୍ୟ ଘର ଖାଦ୍ୟ ଘର ଖାଦ୍ୟ। ଘରୁ ପଖାଳ ଭାତ ଅଣ୍ଡା ଭଜା କି ଆଳୁ ଭଜା କି ପୋଟଳ ଭଜା ଯାହାହେଲେ ଆମ୍ବ ଫାମ୍ବ। କି ମିକ୍ସଚର ନେଇ ଆସିନୁ ଦି ଜଣ ଏକାଥରେ ଆମେ ସାଙ୍ଗ ହେଇକି ଖାଇଦେନୁ।
ହଁ ସେଇଟା ଭଲ।
ସେ ପିଲାଙ୍କୁ ଡେଲି ଆସିବୁ ମୁଁ ଫାଷ୍ଟ ବୁଝେଇବୁ ଏମିତି ସେପ୍ଟି ରେ କରିବ ସେମିତି ଏୟା କରିବ ସେୟଆ କରିବ।
ସମସ୍ତଙ୍କ ସମସ୍ତଙ୍କ ନାଁ ଲେଖିକି ତା ଡାହାଣ ସାଇଟ ରେ ସମସ୍ତଙ୍କର ସିଗ୍ନେଚର କରିବାକୁ ପଡିବ। ଆ ନଆ ଥିଲେ ଏଠି ହଉଛି ନହବ।
ହଁ ଆଉ ଆସିବ ନାଇଁ କେମିତି ସୁପରଭାଇଜର ଚାକିରି ଟା ଗୋଟେ ଦଳ ପତି କୋଡ଼ିଏ ପଚିଶ ଜଣ ପିଲାଙ୍କ ଉପରେ ହେଡ଼େ।
ସତୁରୀ ଜଣ ପଚୋସ୍ତରୀ ବାସ୍ତରୀ ଏମିତି ପିଲା ଆଉ ଚନ୍ତି ଆମେ ତିନି ତିନି ଜଣ ସୁପ ସୁପର ଭାଇଜର ଦି ଜଣ ଇନଚାର୍ଜ ଅଛନ୍ତି।
ହୁଁ।
ପାଞ୍ଚ ଜଣ ଯେ ଇନଚାର୍ଜ ସେମାନେ ଆଉ ଆସିକି ସାଇଟରେ ଦେଖିବେ କି? ଆମ ଦି ଜଣ ଆମ ତିନି ଜଣଙ୍କୁ ସାଇଡ ଦେଖିବାକୁ ପଡୁଚି ଆଉ। ଅ ହ। ତାପରେ ପରମିଟି ଡେଲି ସାଇନ୍ କରେଇଆକୁ ପଡି଼ବ ମାନେ ଏ ସାଇଡ୍ ରେ ଏୟା ଏୟା କାମ ହେଲା। ଡେଲି ମାନେ ରେଜିଷ୍ଟର୍ରେ ମାନେ ଅପଡେଟ୍ ହବା ହବ୍ ହବ୍ ଅପଡେଟ୍ ପୁରା ଟୋଟାଲି ହବ ଏତିକି ପିଲା ଆସଥିଲେ। ଏତିକି ପିଲା ଆସଥିଲେ ଏଇୟା କାମ କଲେ। ଆ ଏତିକି ବାକି ରଇଲା ମାନେ ଡେଲି ସନ୍ଧ୍ୟା ବେଳକୁ ଅପଡେଟ୍ କରିଆକୁ ପଡ଼ିବ ଉଦି
ହୁଁ। ନଏନେ ମାସ ଶେଷରେ ପିଲା ବିଲି ନହେନେ ପିଲା ମ ଦରମା ନେବେ କେମିତି?
ହଁ ବା ପେନେ ଆଜି ପିଲା ଆସିଲେ ତାଙ୍କର ତାଙ୍କର ହାଜିରି କାର୍ଡ ରେ ପ୍ରେଜେଣ୍ଡେ କେତ୍ ତେ ଘଣ୍ଟା ଡ୍ୟୁଟି ଏଇରା ପକେଇବାକୁ ପଡ଼ିବ।
ହୁଁ।
ସେଇଦିପାଇଁ ତ ମଦ୍ ମା କଉଥିଲା। ହାଇଦ୍ରାବାଦ୍ ଏ ଗଲା ବେଳୁ ଅତି କମ୍ ରେ ତିନି ଦିନି ଚାର୍ ଦିନ୍ ପାଖାପାଖି ଯାହେଲେ ଅତି କମ୍ଟା ତିନି ଦିନି ଛୁଟି ହବ୍।
ହଁ ଆମକୁ ବା ଏଠି ଜୟପୁର୍ ରୁ ଆସିଲା ବେଳକୁ ଦି ଦିନ୍ ଲାଗୁଛି।
ସେଇବା ସେଇତି ପାଇଁ ହଉଚି ଟିକେ ଯିବାକୁ ଉଁ ଇଚ୍ଛା ଅଉନେଇ ନଏଲ୍ ନେଇ ଯିବାର କଣ ଅଛି।
ହଉ ଦେଖିଆ ସିଏ ଯାଉ। ତାଉ ସେୟା କହ ତୁ ତମେ ଯାଇକି ତାଙ୍କର ଫଟଟା ଉଠେଇକି ଆମକୁ ପଠା ଟିକେ।
ହଁ ତାଙ୍କୁ ମୁଁ ଏ ତାଙ୍କୁ ମତେ କଲ୍ କରିଥିଲେ ମୁଁ ତାଙ୍କୁ ସେୟା କଇଲି।
ହଁ।
ମୁଁ ଏନ୍ ସେୟା କଇନି ଯଦି ରଜରେ ଯଦି ଦେଖିଆ ଯଦି ପିଲା ୟଦି ପିଲାଙ୍କୁ ଏଲା କଇଦେମି ରଜରେ କଁ ଓଡ଼ିଆ ପିଲା ଡ୍ୟୁଟି ଆସିବ କଇବି। ଦି ତିନ୍ ଦିନି ଛୁଟ୍ ରଜ ସଂକ୍ରାନ୍ତି ଗମେଣ୍ଟ ହଲିଡେ ଛୁଟି।
ଲା ଲାଷ୍ଟ ରଜ ଦିିନ ପିଲାଙ୍କୁ ଶିଖେଇ ମତେଇକି ୟଦି ଆସ୍ ଆ ଏ ଯୋଉ ନ ଆସିଲେ ମୁଁ ଆସ୍ ବି ନାଇଁ।
ହୁଁ।
ଏଁ ଓଡ଼ିଆ ପର୍ବ ରଜ ଟା କଣ ତମେ ଆସିକି ଡ୍ୟୁଟି କରିବ ରା କହିବି ସମସ୍ତଙ୍କୁ
ସମସ୍ତଙ୍କୁ ମନା କରିଦେମି ପିଲା ୟଦି କେ ନ ଆସିଲେ ମୁଁ ଆସିମିନି ସେଦିନ। ଏ ରଜରେ ଯଦି ହବ ସେଇ ହାୟା
ଜ ପର୍ବ ଯଦି ନ ଆସିବେ ଆସିବେ ନାଇ କଇଦେନି।
ନାଁ ବଙ୍ଗାଳୀ କେତେ ଅଛନ୍ତି ବିହାରୀ କେତେ ଅଛନ୍ତି?
ହୁଁ ସେମାନ୍ ତ ଆସିବେ।
ସେମାନେ ଆସିବେ ଏମାନେ ଏଟି ରୁମ୍ ନେଇକି ରଇଜନ୍ତି ସିଏ ଆଉ ଜିଏ ଛୁଟି ମାରିବେ କି?
ନାଁ
କମ୍ପାନୀ ସେମାନଙ୍କୁ ରୁମ୍ ଦେଇଚି ସେ ଆସିକି ରହିଛନ୍ତି। ଏଠି ଖାଲ୍ଟା ମାନେ ଛୁଟି ମାରିକି ରହିକି ଲାଭ କଁଟା କି ସେମାନେ ସେମାନେ ଡ୍ୟୁଟି ଆସିବେ।
ଦି ପଇସା ରୋଜ୍ଗାର୍ କରିବେ ନା ଆଉ ସିଏ ବସିବେ ଏ ଘରେ। ବାହାରୁ ଆସିଛନ୍ତି ବିଦେଶ୍ ରୁ।
ଆଉ ଜଣେ ଯୋଉ ଯନ୍ ଆଉ ଦି ଜଣ ଯୋଉ ସୁପର୍ବାଇଜର୍ ଅଛନ୍ ତାଙ୍କୁ କଇକି ଦେଖିଆ କେମ୍ତି କଁ ଗୋଟେ ଆର୍ଜେଷ୍ଟ୍ ଚ କରିଆକୁ ପଡ଼ିବ ଦିନେ ସେତ ଚାଲେ କମ୍ ପିଲା ଆସିନେ ଜଣେ ଜଣେ ଦି ଜଣ, ଜଣେ ସୁପର୍ରାଇଜର୍ ଆର୍ଜେଷ୍ଟ୍ ହେଇଯିବ।
ଉଁ। ସେ ସୁପର୍ବାଇଜର କୋଉଟିଆ ପିଲା।
ଏଓ ବାଆରକୁ ବସେଇ ଭଦ୍ରକ ପଟର ପିଲା।
ଅହ। ବଦ୍ରକ କଣ୍ଟ୍ରାକ୍ଟର ତା ସାଇଟ୍ ରୁ ରଖିଚି ପିଲା ଆଉ।
ତା ରିଲେଟିବ୍ ପିଲେଟିବ୍ ଦେଖି କିଏ ପଢ଼ାପଢ଼ା ସଢ଼ା ପିଲା ଦେଖି ଆଣିକି ରଖିଦେଇଚି ଆଉ।
ହଁ ହଁ।
ସେ ଯୋଉ ଦି ଜଣ ରଖିଚି ତ ସେମାନଙ୍କୁ ହଉଚି ମାନେ ପାଠ ପଢା ହେଲେ କଣ ହବ ମାନେ ତ କାମ ଟା ହଉଛି କରେଇ ପାଇଲେ ହବ ନା। ସେମାନେ ପି କାମ ବିଷୟରେ ତାଙ୍କୁ କିଛି ଜାନ୍ କାର ନାହିଁ।
ହଁ ହଁ। ତୁ ରହିଲୁଣି ତ କାମ ବିଷୟରେ ଜାଣିଲୁଣି, ସେମାନେ ଏତେ ଜାଣିନାହାନ୍ତି ଆଉ।
ସେ ଖାଲି ବନ୍ଧୁବାନ୍ଧବ ଦେଖିକି ଆଣିକି ରଖିଦେଇଛି କିନ୍ତୁ କାମ ବିଷୟରେ କିଛି ଜାଣିନାହାନ୍ତି।
ହୁଁ।
ଇଞ୍ଜିନିୟର ମାନେ ତାଙ୍କୁ କିଛି ସାଇ୍ଟ୍ ଇନ୍ ଚାର୍ଜ ଯେତେବେଳେ ଯୋଉ କାମ ହଉଛି ତାଙ୍କୁ ଡାକିକି କହୁନାହାନ୍ତି ମତେ ମତେ ଡାକିକି କହୁଛନ୍ତି ଏଟା ଏମିତି ହବ, ସେଟା ସେମିତି ହେଲେ ଏଟା କେମିତି କଣ ହବ? ମତେ ଡାକି ସବୁ କଥା କହୁଛନ୍ତି। ତାଙ୍କୁ